ଆଜ୍ଞା ମ୍ୟାଡାମ ନମସ୍କାର। କଣ କରୁଛନ୍ତି?
ହା।
ହଁ ମ୍ୟାଡାମ ନମସ୍କାର କଣ କରୁଚ୍? ଛନ୍ତି ହଁ କଣ କରୁଛନ୍ତି?
ଟିକେ ପୁଅର କାମରେ ବ୍ୟସ୍ତ ଥିଲି ଆଉ
ଓହୋ ଆପଣଙ୍କର ଛୋଟ ପୁଅ ଅଛନ୍ତି? ମୁଁ କହିଲେ ଆପଣଙ୍କର ଛୋଟ ପୁଅ ଅଛନ୍ତି। ଅ ଓହୋ ଆଉ କଣ ତା କଣ ଖାଇଛନ୍ତି ପୁଅ ଓହୋ ପୁଅ କଣ ଖାଇଛନ୍ତି।
ମୁଁ ଏଇ ଚୁଡା ଗୁଣ୍ଡ ଯୋଉଟା ସେଇଟା ହିଁ ତାକୁ ଖାଇବାକୁ ହିଁ ଦେଇଚି।
ଓହୋ କେମିତି କଣ ସେଥିରେ ଖାଲି କ ଚୁଡ଼ା ନା ଆଉ କଣ ପ
ନାଇଁ ସକାଳେ ସେ ଖାଇଥିଲା ଚୁଡା ଗୁଣ୍ଡ। କିନ୍ତୁ ନଅଟା ଦଶଟା ବେଳେ ରୁଟି ଖାଇଛି ଆଉ। ହଁ କୁହନ୍ତୁ।
କଣ ମାନେ କେତେ ଟାଇମ୍ ତାଙ୍କୁ କଣ କଣ ଖାଇବା ପାଇଁ ଦୋଉଛନ୍ତି ମୁଁ କହିଲି କେ କେତେ ଟାଇମ୍ ତାଙ୍କୁ କଣ କଣ ଖାଇବାକୁ ଦୋଉଛନ୍ତି।
ଖାଇବା ସକାଳୁ ଛତୁଆ ମୁ ଦେଇଥାଏ। ଆଉ ସେମତି ଚେସ୍ କରିକି ଗୋଟେ ପ୍ରକାର ଖାଦ୍ୟ ଖଲେ ଛୁଆ ତ ରୁଚିବନି ନା। ଅଲଗା ଅଲଗା ଖାଦ୍ୟ ଆଜି ଥର ରୁଟି ଖାଇଲା ଛତୁଆରେ କାଜୁ ଆଲମଣ୍ଡ ଏ କାଜୁ ଆଲମଣ୍ଡ ମଖାନା। ଆଉ ଅଖରଡ଼ ପକେଇଥାଏ। ଗହମ। ଏମତି ସବୁ ଜିନିଷ ପକେଇଥାଏ ଆଉ।
ଅହୋ ଛୁଆ ବି ବହୁତ ଦୁଷ୍ଟ ହଉଥିବେ। ମୁଁ କହିଲି ଛୁଆ ଆପଣଙ୍କୁ ବହୁତ ହଇରାଣ କରିଥିବେ। ଆଉ କଣକରିବା ଛୋଟ ଛୁଆ
ଆଜ୍ଞା।
ଆଉ କଣ କେମିତି ଆପଣଙ୍କ ଆଡେ ଗରମ କେମିତି କଣ।
ହଁ ଗରମ ତ ବହୁତ୍ ଜୋର ହଉଚି।
ହଁ ଆଉ କଣ ରଜ ଏ ବର୍ଷ ରଜ ସେଲିବ୍ରେଟ୍ କରିବେନି ମୁଁ କହିଲି ମ୍ୟାଡ଼ାମ ରଜ ସେଲିବ୍ରେଟ କରିବେନି। କନୁଆ ପିନ୍ଧନ୍ତି କେମିତି କଣ କରନ୍ତି। ଆପଣଙ୍କ ରଜ। ଆପଣଙ୍କ ଆଡେ ରଜ କେମିତି କଣ ପାଳନ କରନ୍ତି।
ରଜରେ ଆମେ ମାନେ କଣ ନୂଆ ଡ୍ରେସ ପିନ୍ଧିଥାଉ। ହଁ ମ୍ୟାଡ଼ମ। ହ୍ୟାଲୋ
ହଁ ଶୁଭୁଛି କୁହନ୍ତୁ।
ହ୍ୟାଲୋ ହଁ ଶୁଭୁଛିି କୁହନ୍ତୁ।
ନ ଡ୍ରେସ୍ ପିଧୁ ଦୋଡ଼ ଖେଳିବା ପାଇଁ ଯାଉ। ହଁ ମ୍ୟାଡ଼ାମ ମୁଁ କହୁଛି ମୋ କଥା କଥା ଆପଣ ଶୁଣି ପାରୁଛନ୍ତି।
ହଁ ହଁ ଶୁଣି ପାରୁଛି କୁହନ୍ତୁ।
ମୁଁ କହିଲି କି ଆମେ ନୂଆ
କହୁନାହାନ୍ତି ମୁସୁ ହାଁ ।
ହଁ ଆଉ ଖେଳୁ ସଜବା ହଉ। ଆଉ ସଜବାଜ ହଉ ହାତରେ ଯେତିକି ଝିଅ ମାନେ ମେହେନ୍ଦୀ ଲଗାନ୍ତି ପାଦରେ ଅଳଗନ୍ତି। ଆଉ
ହଁ
ସଜବା ତା ସହିତ ତ ଆମେ ଆମର ଯୋଉ ରାଜସ୍ୱ ରୀପ୍ତି ଯୋଉଟ ହୁଏ ଗାଁ ମାନଙ୍କରେ
ସେଠିକି ବି ଯାଅ ମୁଁ କହିଲି? ଓହୋ ମାନେ ହଁ ଉତ୍ସବରେ
ରଜ ଉତ୍ସବ ଯୋଉଟା କୁହାଯାଏ ଆ ସେଠିକି ଯାଉ ସେଠି ନାଚ ଗୀତ ତ ହୁଏ ଆଉ
ଆପଣଙ୍କ ଆଡେ ରଜରେ ଠାକୁର ପୂଜା ହୁଏ?
ମଧ୍ୟ
ହଁ।
ଆପଣଙ୍କ ହୁଏନି କି?
ଆମ ଆଡେ ହୁଏନି ନା। ଆମ ଆଡେ ମାନେ ଅ କୌଣସି ଠାକୁର ନାଇଁ କୁହନ୍ତି ମୁଁ ଜାଣିନି କାରଣ କଣ ଜାଣିନି କିନ୍ତୁ ମ୍ୟାଡାମ ଜାଣିଛି ଯେ ରଜରେ ଠାକୁରଙ୍କୁ ରଜବତୀ କରାହୁଏ। ତ ସେଥିପାଇଁ ରଜ ମାନେ ରଜରେ ଠାକୁରଙ୍କୁ ପୂଜା କରନ୍ତିନି କେବଳ ରଜ ସଂକ୍ରାନ୍ତି ପଡେ ତ ଶିବ ଠାକୁର ସେବେ ପୂଜା ହୁଅନ୍ତି ମନ୍ଦିରରେ ତ ଘରେ କୌଣସି ପୂଜା ପୂଜି ହୁଏନି ତ କେବଳ ମନ୍ଦିରରେ ପୂଜା ହୁଅନ୍ତି ସଂକ୍ରାନ୍ତି ଦିନ ଯୋଉଟା ସେକେଣ୍ଡ ରଜଟା ତ ଆମର ସେଥିପାଇଁ ମାନେ ଯୋଉ ଦିନ ରଜ ତା ପୂର୍ବ ଦିନ ରାତିରୁ ଆଉ ହଁ କହୁଛି ମୁଁ କହିଲି ଯୋଉ ଦିନ ଆମର ରଜ ତ ତା ହଁ ଶୁଭୁଛି ମୁଁ କହିଲି ମ୍ୟାଡାମ ଶୁଭୁ ଛି ମୁଁ କହିଲେ। ଯୋଉଦିନ ଆମର ରଜ ତା ପୂର୍ବ ଦିନ ଆମର ଅ ପୂର୍ବ ରାତି ଦିନ ସେ ରଜବତୀ କରାହୁଏ କଳା ସିନ୍ଦୁର ସବୁ ମାନେ ଯେକୌଣସି ଜିନିଷ ସବୁ ଜିନିଷରେ ଠାକୁରଙ୍କ ଠେଇ ଆଉ ଶିଳ ଘରଣା ଚଉରା ସବୁ ମସ୍ତିମ ରଜବତୀ କରାହୁଏ। ତ ମ୍ୟାଡାମ ଶୁଭୁଛି। ତାପରେ ତା ତାପରେ ତ ତା ପୂର୍ବ ଦିନ ଝିଅ ମାନେ ପୁରା ମେହେନ୍ଦୀ ଫେହେନ୍ଦୀ କରିକି ତାପରେ ଡ୍ରେସ୍ କିଣା କିିଣି ମାନେ ପ୍ରବଳ ମଜା।
ଓ ଓ ଓ ଓ। କ ଜାନ୍ତି ରଜରେ। ହ୍ୟାଲୋ। ହ୍ୟାଲୋ।